ହାଲୋ କଣ କରୁଛନ୍
କଣ କରିବି ଏଇଠି ବସିଚି ଆପ୍ ପଣ ଗୋଟେ କାମ କରନ୍ତୁ ଯେଉଁ ଘରେ ବସିଚନ୍ତି ସେ ଘରର କବାଟଟା ଦେଇ ଦିଅନ୍ତୁ ହେଲେ ମୋ ଫ୍ୟାନ୍ଟା କମାନ୍ତୁନି। କାହିଁକି ନା ବୋହୁତ ଗରମ ହୋଉଚି। ଅବଶ୍ୟ ମୁଁ ବୁଝିଲି ଯେ ଆପଣ କହିବାର ମହତ୍ଵଟା ହୋଉଚି କି ବର୍ଷା ଆସିଲାଣି। ହେଲେ ବର୍ଷା ଏ ଯାଏଁ ହେଇନାହିଁ ତ ମତେ ଗରମ ଲାଗୁଚି।
ଆପଣଙ୍କୁ ଗରମ ଲାଗିଲେ ମୋର କିଛି ଯାଏ ଆସେ ନାହିଁ କିନ୍ତୁ ଗରମ ଯୋଉ ଲାଗୁଛି ଆପଣ କହିଲେ। ଗରମ ସକାଶେ କଣ ହବ ଆପଣ ଜାଣିଛନ୍ତି?
ଗରମ ସକାଶେ କଣ ହବ ଗରମ ସକାଶେ ଲେମ୍ବୁ ପାଣି ଟା ପିଆହବ, ଆଉ କଣ ହୁଅନ୍ତା କି? ଆଉ ମୁଁ କଣ କୋହୁଥିଲି କହିଲେ? ଆପଣ ଯୋଉ-ଉ ଗୋଲାପୀ ରଙ୍ଗର-ଅ ପ୍ୟାଣ୍ଟ ସାର୍ଟଟା ସବୁବେଳେ ପିନ୍ଧୁଚନ୍ତି ସେଇ ପ୍ୟାଣ୍ଟ ସାର୍ଟରେ ମୋର ପୁରା ଲୋଭ ପଡ଼ିଛି କାହିଁନା ସେ ପ୍ୟାଣ୍ଟ ସାର୍ଟଟା ଦି ଦିଟା ଏ ତେ ସୁନ୍ଦର ହେଇଛି ଯେ ମୁଁ ତାକୁ ସୁନ୍ଦର ନ କହିକି ରହିପାରୁନି, ଆପଣ ଯେତେବେଳେ ସେଇଟାକୁ ପିନ୍ଧିଥାନ୍ତି ସବୁବେଳେ ଆପଣଙ୍କୁ ଦେଖୁଥାଏ ବୁଝିଲେ।
ହଁ ତ ଏଇଟା ମୁଁ ଏଇଟା ରଜର ଫାଷ୍ଟ ଦିନ କରିଥିଲି ଆଉ ଏଇଟା ନା ପ୍ୟାଣ୍ଟ ସାର୍ଟଟା ହଉଚି ଗୋଟେ ନାଇଟ୍ ସୁଟଟା। ଆଉ ଆପଣଙ୍କର ଭଉଣୀର ବି ତ ଏମିତି ଗୋଟେ ନାଇଟ୍ ସୁଟ ଅଛି ଯୋଉଟା କି ବ୍ଲାକ୍ କଲର ର ସେଥିରେ ଉଭ ହ ଯୋଉ ପିଙ୍କ କଲର ର ବଗ ହେଇଥିବ। ସେ ସେଥିରେ ଫଟୋ ବି ବହୁତ ସାରା ଉଠେଇଛନ୍ତି ଯୋଉଟା କି ମୁଁ ହିଁ ଉଠେଇଥିଲି ଆପଣଙ୍କର ସେଇ ଫଟୋ ଗୁଡାକ ଦେଖ ଦେଖ ନାହାନ୍ତି ଆଉ ଜାଣିଛନ୍ତି ତାଙ୍କ ବାର୍ଥଡେ ଦିନ ତାଙ୍କ ଭାଇ ବି ତାଙ୍କୁ ଗୋଟେ ବଡ ପାଣ୍ଡା ଟେ ଦେଇଥିଲେ ସେଇ ପାଣ୍ଡ ର ସାଇଜ ହଉଛି ଶହେ ଚାଳିଶ ସେଣ୍ଟିମିଟର ଆଉ ମୋ ଶାଇଜ ହଉଛି ଶହେ ପଚାଶ ସେଣ୍ଟିମିଟର ମାନେ ସେ ମୁଁ ଯଦି ବି ତା ପାଖରେ ତା ପଛରେ ଠିଆ ହେବି ତାହେଲେ ମୁଁ ସତରେ ପୁରା ଲୁଚିଯିବି। ଆଉ ଆପଣ ଏଇ କଥା ଟା କେବେ ଦେଖିଛନ୍ତି ନା ନାଇଁ ଆଉ ଆପଣ ଯଦି ତା ପଛରେ ବି ଲୁଚି ଯିବେ ଆପଣ ବି ଲୁଚି ଯିବେ।
ଆପଣ ତାହେଲେ ଆଣିକି ସ୍କେଲ କି ମା ପକିତା ଆଣିକି ସେ ପାଣ୍ଡାର ସାଇଜ୍ଟା ମାପୁଥିଲେ ବୋଧେ ମୋତେ ଲାଗୁଛି। ଆଉ ଜାଣିଛନ୍ତି କୋଉ ବଗର ଡ୍ରେସ୍ କଥା କହୁଛନ୍ତି ମୋର ତା ପାଇଁକ ଟିକେ ମନେ ପଡ଼ୁନି। ଆପଣ କହିଲେ କେଉଁ ବଗର ଡ୍ରେସ୍ କୋଉ ବଗଟା କୋଉ ରଙ୍ଗର ଥିଲା?
ବଗଟା ଗୋଲାପୀ ରଙ୍ଗର ଥିଲା ଆଉ ସେ ନାଇଟ ସୁଟ ର କଲର ହଉଛି କଳା ରଙ୍ଗ ଆଉ ଯୋଉ ଆପଣ କହିଲେ ପାଣ୍ଡା କଥା ପାଣ୍ଡ ର ସାଇଜ ରେ ହିଁ ତାର ଯୋଉ ଟ୍ୟାଗ ଲାଗିଛି ସେଇଠାରେ ସେଇଥିରେ ହିଁ ଲେଖା ହେଇଛି ଶହେ ଚାଳିଶ ସେଣ୍ଟିମି ତାପରେ ଆଉ ସେ ପା ଯୋଉ ଅ ନାଇଟ୍ ସୁଟ ର କଲର ହଉଛି ବ୍ଲାକ୍। ଆଉ ତାର ବଗର କଲର ହଉଛି ଗୋଲାପି। ଆଉ ସେ ବଗର ଥଣ୍ଟର କଲର ହଉଛି ବ୍ଲାକ୍ ଠିକ ଅ ଆଉ ସେଥିରେ ଟିକେ ହ୍ଵାଇଟ ର ଟିକେ ଟିକେ ଲାଇନିଂ ହେଇଯିବ। ସେଇଟା କଥା କହୁଛି ଯୋଉଟା କି ଆପଣ ଥରେ ପିନ୍ଧିକି କାଫେ ଯାଇଥିଲେ ମନେ ପଇଲା।
ନାଇଁ ନାଇଁ ଆପଣ ଯେଉଁ ଜାମାଟା କଥା କହୁଛନ୍ତି ମୋର ମନେ ପଡ଼ିଲା ହେଲେ ସେଇଟା ମୁଁ ପିନ୍ଧିକି ଯ ଯାଇନଥିଲି ସେଇ ଜାମାଟା ହିଁ ଆମେ କିଛି ସାଙ୍ଗମାନେ ମିଶିକି ସେ ମାନେ ସମସ୍ତେ ଏକା ପ୍ରକାରର କିଣିଥିଲୁ କାହିଁକି ନା ଆମର ଜଣେ ପ୍ରିୟ ସାଙ୍ଗର ବାହାଘର ଥିଲା। ଆମେ ତିନି ଜଣ ଆମେ ଚାରି ଜଣ ସାଙ୍ଗ ଛୋଟବେଳୁ ହିଁ ସାଙ୍ଗ ପୁରା ଛୋଟ ବେଳୁ ହ ଆମେ ସ୍କୁଲରେ ଖାଉ ପିଉ ବୁଲୁ କଲେଜରେ ବି ଖାଉ ପିଉ ବୁଲୁ ତାପରେ ଆମେ ଏଯାଏ ବି ସାଙ୍ଗ ଅଛୁ ତ ଆମେ କଣ କରିଥିଲୁ ନା ମାନେ ତିନି ଜଣଙ୍କର ଯାହାର ବାହାଘର ଥିଲା ତା ପାଇଁ ଗୋଟେ ଗୋଲାପୀ ରଙ୍ଗର ହେଉଛି ଆଣିଥିଲୁ। ଆଉ ଆମେ ଯୋଉ ତିନି ଜଣ ରହିଲୁ ଆମ ପାଇଁ ସେ ଯଉ କଳା ରଙ୍ଗର ଆଉ ତା ଦେହରେ ଗୋଲାପୀ ରଙ୍ଗର ବଗ ହେଇଥିଲା। ଆମେ ସେମିତି ହିଁ ଆଣିଥିଲୁ ବୁଝିଗଲେ ତ ଏବେ ଏବେ ତ ଆପଣ ଭଲସେ ବୁଝି ଯାଇଥିବେ।
ହଁ ଯେ ବୁଝିଲି ଯେ କିନ୍ତୁ ଆପଣ କଣ ସେଇ ଡ୍ରେସ କୁ ପିନ୍ଧିକି ଯାଇଥିଲେ ଯୋଉ ମାନେ ବାହାଘର ଭୋଜି ଖାଇବା ପାଇଁ? ମାନେ ଯୋଉ ସେ ଯୋଉ ବାହା ହଉଥିଲେ ସେଇଠିକି ଭୋଜି ଖାଇବା ପାଇଁ ଆପଣ ଯାଇଥିଲେ? ସେଇଟାକୁ ପିନ୍ଧିକି?
ହେ ହେ ନା ନା ଆମେ କଣ କରିଥିଲୁ ନା ଆମେ ଦି ଚାରିଜଣ ମିଶିକି ଯେହେତୁ ସେ ବାହାହେଇ ଟିକେ ଦୂରକୁ ପଳେଇବ ଅଲଗା ଜିଲ୍ଲାକୁ ସେଥିପାଇଁ ଆମେ ଚାରି ଜଣ ମିଶିକି ଗୋଟେ ଯୋଉ କରନ୍ତିନି ଏ ଯେମିତି ଡାକନ୍ତି ଖାଇବାକୁ ପ୍ରଥମ ଥର ପାଇଁ ମାନେ ଶେଷଥର ପାଇଁ ସେମିତି ଆମେ ତାକୁ ଖାଇବା ପାଇଁ ଡାକିଥିଲୁ। ଆଉ ସେଇଠି ଆମେ ଫଟୋ ଫଟୋ ଉଠା ଉଠି କଲୁ କେକ୍ ଫେକ୍ କାଟିଲି ଆଉ ଜାଣିଚନ୍ତି ସେକେକ୍ ଟାବି ଏଇ ଯୋଉ ସାମ୍ନା ଘର ଆଣ୍ଟି ଯାହାଙ୍କଠୁ ଆପଣଙ୍କର ମାମାଙ୍କ ପାଇଁ ଆପଣ କେକ୍ ଆଣିଥିଲେ ସେଇ କେକ୍ ଟା ସେଇ ଆଣ୍ଟି ବନେଇ ଦେଇଥିଲେ ମୁଁ ତାଙ୍କୁ କହିଥିଲି ଆଉ ସେକେକ୍ ର ଦାମ୍ ସେ ଚାରିଶହ ପଚାଶ ଟଙ୍କା ନେଇଥିଲେ ଚାରିଶହ ପଚାଶ ଟଙ୍କା କ ନେଇଥିଲେ କିନ୍ତୁ ଡିଜାଇନ୍ କିନ୍ତୁ ବହୁତ୍ ସୁନ୍ଦର ହେଇଥିଲା ଆଉ ବହୁତ୍ ସୁନ୍ଦରବି ଦିଶୁଥିଲା ସେଇ କେକ୍ ଟା ସେଇଥିପାଇଁ ଆପଣ ଯେବେବି ଆଣିବେ ଆପଣ ତାଙ୍କୁ ଯୋଉବି ଡିଜାଇନ୍ କହିବେ ତ ସେଇ ଡିଜାଇନ୍ ହେଉଚି ବନେଇଦେବେ ଆପଣ ଆଗକୁ କେବେ ତାଙ୍କ ପାଖରୁ କେକ୍ ଆଣିବାର ଇରାଦାରେ ଅଛନ୍ତି?
ହଁ ଯେ ଯୋଉ ଡିଜାଇନ୍ ବନେଇଦେବେ ସେଇ ଡିଜାଇନ୍ ବନେଇଦେବେ ଯୋଉ ଆପଣ କହିଲେ ଆପଣ ଆପଣଙ୍କର ମନେ ଅଛି ଆପଣଙ୍କର ଭଉଣୀର ଜନ୍ମ ଦିନରେ ସେ ସେ କେମିତିଆ ଡିଜାଇନ୍ କରିଥିଲେ ଡିଜାଇନ୍ ଦିଆ ହେଇଥିଲା ଗୋଟେ ସେ ତାକୁ କରିଥିଲେ ଆଉ ଗୋଟେ। ଆଉ ସେଇଥିପାଇଁ ଆପଣ ଭଉଣୀ କେତେ ରାଗିଥିଲେ ଆପଣ ଜାଣିଛନ୍ତି ନା ଜାଣିନାହାନ୍ତି? ଆଉ ତାଙ୍କର ଟେ ଯୋଉ ଇଏର ଫ୍ଲେବର କିନ୍ତୁ ବହୁତ୍ ଭଲ କାରଣ ସିଏ ଯୋଉ ବିନା କେମିକାଲରେ ଦେଇକି କରୁଛନ୍ତି ତତାଙ୍କ ଫ୍ଲେବରଟା ବହୁତ୍ ଭଲ ଲାଗେ ମତେ ସେଇ ଯୁଗରୁ ମୁଁ ତାଙ୍କ ଠାରୁ ଫ୍ଲେବର ଆଣିବି କିନ୍ତୁ ଡିଜାଇନ୍ ମୁଁ ପୁରା ନର୍ମାଲହିଁ ରଖିବି।
ହଁ କାରଣ ନା ନାଇଁ ନାଇଁ ଆକ୍ଚୁଲି ସେକଣ ହୁଏନା ସେମାନେବି ସିଏବି ଚାହାଁନ୍ତି ଭଲ ଡିଜାଇନ୍ ଟେ କରିବା ପାଇଁ ହେଲେ ବ୍ୟସ୍ତବହୁଳତା ଭିତରେ ତାଙ୍କର ଡିଜାଇନଟା ଖରାପ ହୁଏ କିନ୍ତୁ ଦେଖୁନାହାନ୍ତି ସେଏତେ ମନପ୍ରାଣ ଦେଇକି କରିଥାନ୍ତି ଯେ ତାଙ୍କର ଫ୍ଲେଭର ଗୁଡ଼ାକ ଏତେ ସୁନ୍ଦର ହେଇଥାଏ ଆପଣ ଯଦି ରେଡ୍ ଭେଲଭେଟ୍ ଜାଣିବେ କେତେ ସୁନ୍ଦର ଲାଗିବ ଆଣ ଯଦି ଚକୋଲେଟ୍ ଆଣିବେ ଆପଣଙ୍କୁ ଆହୁରି ଭଲ ଲାଗିବ। ଆଉ ଆପଣ ଯଦିି ଯୋଉ ଭ୍ୟାନିଟିଟା ଆଣିଥିଲେ ଆଉ ଆପଣ ଖାଇବିି ଥିଲେ କେତେ ବଢ଼ିଆ ଲାଗୁଥିଲା ତତାଙ୍କର ସିଏବି ଗୋଟେ ମନ ଦେଇକି ହିଁ କରନ୍ତି। ଆପଣ ସେମିତି କୁହନ୍ତୁନୁକି ସେହଉଚି ମାନେ ଇଏ କରନ୍ତିନି ବୋଲି ହେଲେ ସେ କରନ୍ତି ହେଲେ କିଛି ବେଳେ ସମୟ ସାଥେ ଦିଏନି ସେଥିପାଇଁ ଟିକେ ଅବଜ୍ଞା ହେଇଯାଏ ଅବାଜ୍ଞା ଦିଶେ କିନ୍ତୁ ସେମିତି କିଛି ନୁହେଁ ହେଲା। ଆପଣ ଯେବେ ଆଣିବେ ଆପଣ ବୋଧେ ଆପଣଙ୍କର ଜନ୍ମଦିନକୁ ଆଉ ଆପଣଙ୍କ ବଡ଼ ଦିଦିଙ୍କର ଜନ୍ମଦିନକୁ ପୁଣି ଆଣିବାର ଇରାଦରେ ଅଛନ୍ତିନା କି କେବେ ଆଣିବା ଏଇରାଦରେ ଅଛନ୍ତିନା ଆଣିବେନି ଆପଣ ଯେଉଁ ଫ୍ୟାକ୍ଟ୍ରିରୁ ଆଣିଥିଲେ ସେଇ ଫ୍ୟାକ୍ଟ୍ରିରୁ ଆଣିବେ ବୋଲି ଭାବୁଚନ୍ତି?
ନା ନା ମୁଁ ତାଙ୍କରି ଠାରୁହିଁ ଆଣିବି ଆଉ ଯଦି ସେ ଟିକେ ଆପଣଙ୍କ ଠାରୁ ସେଅଧ କିଲିକିଆ କେକ୍ କେତେ ଟଙ୍କା ନିଅନ୍ତି ଆପଣ ଟିକେ ମତେ କହିବେ?
ସିଏ ତିନିଶହ ପଚାଶ ନହେଲେ ଚାରିଶହ ଟଙ୍କା ନିଅନ୍ତି ଆକ୍ଚୋଲି କେକ୍ କେକେଟା ହୋଇଛି ନର୍ମାଲ ସୁରକ୍ଷି ଏବେ ଯଦି ଆପଣ ଟିକିଏ ଡିଜାଇନ୍ ନିଆ କହିବେ କରିବାକୁ ଅଧିକ ଜିନିଷ ସେଥିରେ ୟୁଜ୍ କରିବାକୁ କହିବେ ତାହେଲେ ହିଁ ଯାଇକି ସେକଁ କରିବେ ନା ହଉଚି ମାନେ ଟିକେ ଦାମ୍ ବଢ଼ାଇବେ ନହେଲେ ସିଏ ସେକେକ୍ ଗୁଡ଼ାକର ଦାମ୍ ଜମାବି ବଢ଼ାଇବେନି। ତ ସେଇଥି ପାଇଁ ମୁଁ ଭାବଇକି ସବୁ ବେଳେ ମୁଁ ଅଳ୍ପ ଡିଜାଇନ୍ କରିବି ଯେମିତି ମୋର କିଛି ଟଙ୍କାଟା ବଞ୍ଚିଯିବ ଆଉ ଏମିତିବି ସେମି ପୁଲ୍ ଡିଜାଇନ୍ ଆଜିକାଲି ଯୁଗରେ ଚାଲିଚି ତସିମ୍ପୁଲ୍‌ ଡିଜାଇନ୍ ହିଁ ରଖିବାଟା ମୋ ହିସାବରେ ଠିକ୍ ବୋଲି ମୁଁ ଭାବୁଚି ଆପଣଙ୍କର କଣ ମତ ଏବିଷୟରେ?
ଏ ବିଷୟରେତ ମୋର ମତ ଆଉ କିଛି ନାହିଁ ଆଉ ମୁଁ ତ କିଛି କହିନି ମାନେ ଟିକେ ଅଧିକ ଡିଜାଇନ୍‌ କରିବା ଉ ପାଇଁ। ଆଉ ଏବେ ତ ଯୋଉ ଭଳିଆ ଯୁଗ ହେଲାଣି। ସବୁ ତକ ମିନିମାଲ୍ ମାନେ ସବୁ ତ ଅପ୍‌କସ୍‌ ମାନେ ଅଳ୍ପ ଡିଜାଇନ୍‌ହେଇଥିବ ସବୁ ସେଇ ଭଳିଆ ହିଁ ପସନ୍ଦ ସମସ୍ତଙ୍କୁ। ଆଉ କେମିତିଆ ବି ପସନ୍ଦ ନୁହେଁ ଆଉ ଏବେ ତ ସେଗୁଡ଼ାକ ସବୁ ଚାଲିଚି ଯେହେତୁ ସେଗୁଡ଼ାକ ହିଁ ମୁଁ କରିଦେବି ଆଉ। ଆଉ ରହିଲା ଆପଣଙ୍କର ଯୋଉ ମାନେ କେକ୍ ର ଯୋଉ ଜିନିଷ ପକାପକି କଥା ମୁଁ ଜିନିଷ କାଇଁପ ପକେଇବି କି ରିବନ୍‌ ନେଇ ଆସିବି କୋଡ଼ିଏ ଟଙ୍କା ଦେଇକି ଠିକ୍ ଅଛି ସେଇ ରିବନ୍‌ରେ ଏଇ ଯୋଉ ଛୋଟ ଛୋଟ ବୋ କରନ୍ତି ସେଇ ବୋ କୁ କରିକି ଲମ୍ବା ଲମ୍ବା କରିକି କେକ୍ ସାଇଟ ରେ ଲଗେଇଦେବି ହେଇଗଲା ମୋର ଗୋଟେ ମାନେ ଆ ଆଠଶ ଟଙ୍କ ମାନେ ଗୋଟେ ହଜାର୍‌ଟଙ୍କାର ଗୋଟେ ହେଇଗଲା ଗୋଟେ ଯୋଉ କେକ୍ ଟା।
ଆପଣ ବୋଧେ ଆପଣଙ୍କର ଏଇ ଯୋଉ ସାମ୍ନା ଘରର କବାଟା ଦେଇନଥିଲେ? ଆପଣଙ୍କ ବାପା ହଉଛି ଏବେ ଦେଇକି ଗଲେ। ଆପଣ ସବୁବେଳେ ଆପଣଙ୍କ କବାଟ୍‌ଟା ଦେଇକି ଆସିବେ ଆଉ ଯେହେତୁ ବର୍ଷା ଆସିଲାଣି ଆପଣଙ୍କ ତ ଆପଣ ଆପଣଙ୍କ ଛାତ ଉପରୁ ଜାମାପଟାଟା ନେଇ ଆସିବେ। ଆଉ ମୋ ପାଇଁ ଟିକେ ଲେମ୍ବୁ ପାଣି ଦୟାକରି କରିଦିଅନ୍ତୁ ମୋ ତଣ୍ଟିଟା ଶୁଖିଗଲାଣି। ପ୍ଲିଜ ଟିକେ ମୋ ସାନ ଭଉଣୀ କହିକି ଲେମ୍ବୁ ପାଣି ଟିକେ କରିଦିଅନ୍ତୁ ମୁଁ ପିଇବି।
ହଉ ମୁଁ ରଖୁଚି ତାହେଲେ। ଏ ଲେମ୍ବୁ ପାଣି କରି ସାରିକି ଫୋନ୍‌ କରିବି ଆଉ।
ହଁ ଆପଣ ଆଉ ଦୁ ହଁ ଆପଣ ଆଉ ଦୁଇ ମିନିଟ୍ କଥା ହେଇଯାଆନ୍ତୁ। କାରଣ ମୁଁ ଟିକେ ଦୁଇ ମିନିଟ୍ ପାଇଁ ଏବେ ଟିକେ ଫାଙ୍କା ଅଛି ତାପରେ ଆପଣ ଯିବେ। ଆଉ ହଉଛି ମୋ ପାଇଁ ଲେମ୍ବୁ ପାଣି ଟିକେ କରିକି ଆଣିବେ ନା କଣ କହୁଛନ୍ତି?
ନା ମୋର ତ ଆଉ ତମ ସହିତ କଥା ହବାର ବିଲ୍‌‌କୁଲ୍‌ ବି ଇଚ୍ଛା ନାହିଁ କାରଣ ଆ ଆପଣ ମୋର ଖାଲି ଖାଲି କଥାର ମାନେ ଯୋଉ ମାନେ ଯୋଉ କଥା ଗୁଡ଼ାକ ମୁଁ କହିବାକୁ ଆପଣଙ୍କୁ ଚାହୁଁନି ସେଇ କ କଥା ଗୁଡ଼ାକ ହିଁ ଆପଣ ମୋ ସହିତ କ କଥା ହଉଛନ୍ତି ଆଉ ଯଦି ହବ ଆପଣଙ୍କ ଘରେ ବୋଧେ ଆଜି ଯୋଉ ମାଛ କଷା ହେଲାଣି। ଏତେ ଜୋର୍ ସେ ଯୋଉ କଷା ହଉଚି ଯେ ତାର ସ୍କେମେଲ୍ ଆସିକି ଆମ ଘର ପ ଯନ୍ତେ ବି ପହଞ୍ଚି ଗଲାଣି ଯଉଠି ପିଇଁକି ମତେ ଖାସ ହେଲାଣି ଆଉ ଆପଣଙ୍କ ମାମା କଣ ଆପଣଙ୍କ ଉପରେ ରାଗିଛନ୍ତି ଏଇ ମଝିରେ ସେ ଯୋଉ କଂସା ପତ୍ର ଫୋପଡ଼ା ଫୋପଡ଼ି କରୁଥିଲେ ଆପଣଙ୍କ ଉ ଉପରେ କରୁଥିଲେ?
ନାଇଁ ନାଇଁ ସିଏ ହଉଛି ମୋ ସାନ ଭଉଣୀ ଉପରେ। ଆପଣ ତ କହିପାରିବିନି ଆପଣଙ୍କ ବଡ ଭଉଣୀ କଥା ଛାଡ଼ନ୍ତୁ। ଆପଣଙ୍କ ମାମା ଯେତେବେଳେ ଆପଣଙ୍କ ଡ଼ାଲ୍‌ମାରେ ଛୁଙ୍କ ଦିଅନ୍ତି ଆମେ ବି ସେମିତି ଖେଁ ଖେଁ କାଶୁ ବୋଲି ଏ ଆମକୁ ବି ତ ଆପଣ ବି ଆମର ଯଦିଚ ଛୁଙ୍କରେ ଟିକେ କାଶ ହେଉଛି ଏଇଟାକୁ ପନ୍ଦର ଥର କହିବା କିଛି ଆବଶ୍ୟକ ନାହିଁ। ଆପଣ ସେ ସବୁକୁ ସହିବାକୁ ବାଧ୍ୟ କାହିଁକି ନା ଆପଣଙ୍କ ଘରର ଛୁଙ୍କ ବି ଆମେ ପୁଣି ମୁଣ୍ଡ ପୋତିକି ସହୁଛୁ ନା ନାଇଁ ତ ହେଲେ?
ହଉ ତାହେଲେ ମୁଁ ରଖୁଛି ଆପଣ ଯୋଉ ମିଛ କଥା କହୁଛନ୍ତି ଆପଣଙ୍କ ଭଉଣୀ ନାଁରେ ଆପ ଆପଣଙ୍କ ଭଉଣୀ ଯଦି ଜାଣିବ ତାହେଲେ ଆପଣଙ୍କ ଅବସ୍ଥା କଣ ହବ ଜା ଆପଣ ଭାବି ପାରୁଛନ୍ତି ନା ଭାବି ପାରୁନାହାନ୍ତି କେ ଆପଣ ତ ଜାଣିଛନ୍ତି ଆପଣ ଭଉଣୀ କେତେ ରାଗି ତାପରେ ସେ ସେଇ ଯୋଉ ଏତେ ରାଗି ଖାଲି କଥା କଥା କେ ଗୋଟେ ନାତଟେ ଦେବି ଉଡି ଉଡି ପଳେଇବୁ ଗୋଟେ ଛେଚି ଦେବୀ ଧରିକି ଉୁଡି ଉୁଡି ପଳେଇବୁ ଖାଲି ଏଇ କଥା ଗୁଡାକ ଜାଣିଛନ୍ତି ହଉ ମୁଁ ରଖୁଚି ଆଉ କେତେବେଳେ କଥା ହବା ବାଏ।